ଲୋ
ସାଙ୍ଗ କେମିତି ଅଛୁ?
ହଁ ଭଲ ଅଛି, ଆଉ ବସା ଦହି କେମିତି ହୁଏ?
ବସା ଦଇ?
ହଁ।
ଫାଷ୍ଟ ଫାଷ୍ଟ କ୍ଷୀର ଦୁଇଁବ କ୍ଷୀର ଦୁଇଁଲା ପରେ ତାକୁ ବସେଇଦବ
ବସେଇଦବେ, ନିଆଁରେ ବସିବି, ଗ୍ୟାସ୍ ଚୁଲି ଯୋଉଥିରେ ହେନେ ହବ।
ହଁ, ହଁ, ହୁଁ, ବେଶି ଉଁ, ଭଲ ହବ ଯୋଉଟା ଘଷି ଯୋଉଟା ଗୋବର ଘଷି ରେ ଯୋଉଟା ହୁଏ ଶୁଖେଇଲା ପରେ ଯୋଉଟା।
ଗାଈ ଘଷି ନା ଷେଣ୍ଡ ଘଷି ଯୋଉ ଘଷି ହେନେ ଚଳିବ?
ଯୋଉ ଯୋଉ ଗୋବର ହେଲେ ଶ କେଇ ଦେଲା ପରେ ଯୋଉ ଗୋଟେ ଘଷି ଶୁଖି ଗଲା ପରେ ଯୋଉ ହୁଏ ସେଇଟା ଘଷି କୁହନ୍ତି। ସେଇ ଘଷ ଷିରେ ନିଆଁ ଲଗେଇଲେ ସେଇଟା ହିଁ ଭଲ ଭ ଭଲ ସେଇଟା ହୁଏ, ଆଉ ଯଦି ପାରିବ କୋଇଲା ଆଞ୍ଚରେ ଯୋଉ କୋଇଲା ଆଞ୍ଚରେ ବି କରିପାରିବ ହୁଁ,।
ଚୁଲି ରେ ଦେଇ ଦେଇକି ନିଆଁ ଲଗେଇଦବେ।
ହୁଁ ଚୁଲେ ନହେଲେ ଅଲଗା ଜାଗାକୁ ନେଇଆସିବ କଢା କଢେଇ
ଆମର ଯୋଉ କାମ ହୁଏନି
ହୁଁ, ହୁଁ, ସେଇଥିରେ ତାପ ଏମତି ଉଁ, ବସ ସେଦବ, ବସେଇଦେଲା ପରେ ତା ହୁଁ, ତାପରେ କ୍ଷୀରରେ ଗୋଟେ ଲେୟାର୍ ଟେ ଆସେ ଉପରେ ସର
ହଁ, ହଁ।
ସେଇଟାକୁ ସର କୁହନ୍ତି, ସେଇଟା ସରକୁ କାଢିକି ରଖିଦିଅନ୍ତି, ସେଇଆକୁ କିଛି ଦିନ ରଖିଲେ ସିଏ ମାନେ ରଖିଦିଅନ୍ତି, ରଖିଲା ପରେ ତାକୁ ବୁଲେଇ ଦିଅନ୍ତି, ଗୋଟେ ଡାଲି ଘୋଟା ଶୁଣିଥିବେ ଆପଣ? ଗୋଟେ ତଳେ ଗୋଟେ କାଠ ବାଡି ଥିବ ତଳେ ଗୋ ମାନେ କା- ଉଁ, ବାଡି ଗୋଟାଏ ପଡିଥିବ ତଳେ ଗୋଟେ ହୁଁ, ସେଇଟା ଥିବ, ସେଇ ଉଁ, ସେଟା ଗୋଟେ ଅଲଗା ଟାଇପ୍ ର ଥାଏ ହଁ। ଟାଣିକି ସେଇଟା ଫେଣ ଫେଣ ଯୋଉଟା ବାହାରେ ସେଇଟାକୁ କାଢି ଦିଅନ୍ତି ସେଇଟା ହଉଛି ଲହୁଣୀ, ସେଇଟା ହଉଛି ଲହୁଣୀ। ଆଉ ଉଁ, କେଲା ଆଉ ଲହୁଣୀ କାଢି ସାଇଲା ପରେ ସେଇ ଯୋଉଟା ରହିବ ସେଇଟା ହଉଚୁ ବସା ଦଇ। ବୁଝିଲେ? ସା ଦଇଟା, ଉ, ଉଁ, ବସା ଦଇଟାକୁ ବସେଇ ଦେଇ ସାଇଲା ପରେ ଛେନା ହେଇଯାଏ। ଆଉ ଉଁ, ବସା ଦଇରୁ ଯୋଉଟା ଭାରିଥିବ ଲହୁଣୀ ଲୁଣୀଟାକୁ ବସେଇଲେ ଘିଅ ହେଉ।
ଆମ ଗାଈ କ୍ଷୀରରୁ ମେଞ୍ଚେ ଦିନିଷ ହୁଏ, କ୍ଷୀର ଆମର କରିପାରିବା। ବସା ଦଇ କରିପାରିବା, ଛେନା କରିପାରିବା। ରସଗୋଲା କରିପାରିବା, କ୍ଷୀର ଚେନା କରିପାରିବା। ଆଉ ଗୋବରରୁ ବି ଘଷି କରିପାରିବା।
ଘଷି କରିପାରିବା ଜାଳି ପାରିବା।
ଆଉ ଗାଈ ଛୁଆ ଦେନେ ମେଞ୍ଚେ କ୍ଷୀର ଦିଏ ନା କଣ ପା?
ତାର ଅଛି। ଗାଈ ଛୁଆ ଦେଲା ପରେ ଯଦି ସିଏ ଫୁଲ ପକାନ୍ତି। ଫୁଲ ଯଦି ସିଏ ଗାଈ ଖାଇଦେଲେ କିମ୍ବା କୁକୁର କିମ୍ବା ଯେ କୌଣସି ଜିନିଷ ଯଦି ଖାଇଦେଲେ କିମ୍ବା ଯଦି ପଚିକି ସଡ଼ିକି ନଷ୍ଟ ହେଇଯାଏ ତାହେଲେ ଉମ ଗାଈ ଖ କମ୍ କ୍ଷୀର ଦିଏ ଆଉ ଯଦି ତାକୁ ଆମେ ପାଣି ରେ ପକେଇ ଦଉଚନ୍ତି ତାହେଲେ ଯେତିକି କ୍ଷୀର ଦବା କଥା ସେତିକି ଦବ।
ଫୁଲ ଟାକୁ କୁକୁର ଖାଇଦବ କୁକୁର ଖାଇନେ ଯଦି ଫୁଲଟାକୁ କୁକୁର କେମିତି ରହିଯିବ?
ହୁଁ ତାଙ୍କର ଗୋଟେ ଅଛି ଯେମିତି ଆମର ଯେମିତି ବ୍ଲଡ଼ ଟା କାହାକୁ ଡ଼ୁ ଦେଇ ସାଇଲେ ଯାହାର ଦରକାର ଥିବ ଦେଇ ସାଇଲେ ଆମକୁ କଣ ଅସୁସ୍ଥ ଲାଗେ ନା ନାଇଁ?
ହଁ ହଁ।
ବୁଝିପାଇ ସେଇ ଟାଇପ ର ସିଏ ଗୋ
ଯାହାକୁ ଯୋଉ ବ୍ଲଡ଼ ଦିଅନ୍ତି।
ହୁଁ ହୁଁ।
ଖାଇଦିଅନ୍ତି
ହୁଁ।
ଠାକୁର ବସନ୍ତି ଗଣେଶ ଠାକୁ ଠାକୁର ଠାକ୍
ହଁ ଆମେ ସରସ୍ଵତୀ ବସଉଚୁ, ସରସ୍ଵତୀ ଠାକୁରଙ୍କୁ ବସଉ। ଉଁ ଛୋଟ ଛୋ ଛୋଟ ଛୋଟ ଛୁଆ ବସନ୍ତୁ ଆଉ। ଗଣେଶ ବସାନ୍ତୁନି ଆମେ। ହଁ ହଁ।
ଚାନ୍ଦା କର କେତେ ଲେ?
ଚାନ୍ଦା ସେଇ ପାଁ ଶହ ନେଖା କରୁ ଆଉ। ପାଁଶହ ନେଖା କରୁ ଆଉ ଆମେ ଛୋଟ ଛୋଟ ଛୁଆ ନା ହଁ।
ଛୋଟ ଛୁଆ ହଁ।
ସେଥିପାଇଁ ଆଉ ମାନେ ଆମେ ଯୋଉ ମୋର ସେମିତି କିଛି ନାହିଁ ଆମେ ଯୋଉ ଦଶ ସାତ ଆଠ ଜଣ ଯୋଉ ଅଛୁ ସେଇ ଆମେ ହଜାର ଟଙ୍କା ନେଖା ଦଉ। ଆଉ ଛୁଆଙ୍କ କତୁରୁ କିଏ ଦୁଇଶହ ପାଁଶହ ଏମିତି ଦେଲା ଆଉ।
ଆଉ ତୁମର ହୁଏ ସବୁ କଣ ଠାକୁର ବସାରେ?
ଠାକୁର ବସଉ ଗୋଟେ ଦିନି ରଖୁ ସେଇଟା ପୁରା ମସ୍ତି କରୁ। ଆଉ ତା ପର ଦିନ ଆମେ ଭୋଜି ଭାତ କରିଦଉ, ତାପର ଦିନ ଆମେ ଭସ ଭସାଣି ଭସେଇ ଦଉ ଆଉ।
ଭୋଜି କରନି କି?
ଉଁ ନାଇଁ।
ଚୋରିଗଲା
ଆମ ଆମର ସବୁ ଆମରି ନିଜ ଆମ ନିଜ, ଆମ ନିଜର ପାଳ ଅଛି। ଆମେ ଯାଇକି ନେଇ ଆସୁ।
ଆମର ଏଇପଟରେ ପାଳ ନାହିଁ, ଆମେ ଗୋଟେ ଜାଗା ନଈ ପାଣି ଯାଉଁ ସେଠିକି ପ ଯୋ ଆମର ପରଦିନ ଭୋଜି ଥାଏ ତା ରାତିରେ ଆମେ ଦି ଚାରି ଜଣ ଯାଉଁ ବେକ୍ ଗୋଟେ ନେ ନଈ ପାରି ହେଇ ସେ ପରିବା ଲଗେଇଥାନ୍ତି ତା ବାଡ଼ ଭାଙ୍ଗି କୋବି, ବାଇଗଣ, ପୋଟଳ ଶାଗ ମେଞ୍ଚେ ଜିନିଷ ଲଗେଇଥାନ୍ତି ତାକୁ ଚୋରି କରି ଫେରେ ନଈ ବିରେ ପାଣି ଆଣ୍ଠୁଏ ପାଣିରେ ହେଇ ଓଦା ହେଇ ରାତିରେ ଆସୁ ତାପରେ ଆଉ କିଏ ଦେ
ନଈରେ ପଶିକି ଯାଅ?
ହଁ ନଈ ରେ ପଶିକି ଆଣ୍ଠିଏ ପାଣିରେ। ତାପରେ ଯଦି ବେ ପଇସା ଯଦି ନହବ ଘରେ ଘରେ ବୁଲି ସବୁ ବଲ୍ ଯୋଉ ଲାଗିଥାଏ ଇଲେକ୍ଟ୍ରି ବଲ୍ ତାକୁ ଚୋରି ତାକୁ ଚୋରି କରିକି ଆଣିିକି ବିକିଦୋଉ।
ହୁଁ
କି ଯାହା ହବ ଚେଷ୍ଟା କରିବି
ହୁଁ ଆଉ ଯଦି ନଈରେ ତମେ ଯେତେବେଳେ ଆସ ପାଣିରେ ପଶିକି ସେଇ ଟାଇମି ରେ ଜୁଆର ଆସିନି?
ନା ନଈରେ କଣ ଜୁଆର ଆସେ ସମୁଦ୍ରରେ ଆସେ ନା। ନଈରେ ସେଇ ଟାଇମ୍ ରେ ପାଣି ନଥାଏ ସରସ୍ଵତୀ
ସୁଣିଚି ମୁଁ ଶୁଣିଚି ନଈରେ ବି ଜୋର ନୁହଁ ମାନେ ଅଳ୍ପ ଅଳ୍ପ ଜୁଆର ଆସେ ଠିକ୍ ନା? ମାନେ ଦିନରେ ଦେଖିଥିବ କମ୍ ଥିବ ରାତିରେ ଅଧିକ ହେଇଯାଇଥିବେ।
ହଁ ପବନ ଦେଇଥାଏ ନା ସେଥିପାଇଁ ମିଶି ତାପରେ ଗଣେଶ ପୂଜା ଟାଇମ୍ ରେ ମେଞ୍ଚେ ପାଣି ଆସେ ଯାଇ ହୁଏନା ସରସ୍ଵତୀ ପୂଜା ଟାଇମ୍ ରେ ଅଳ୍ପ ପାଣି ଥାଏ। ଆମେ ସେଇ ଟାଇମ୍ ରେ ଯାଇକି ଚୋରି କରୁ ଆଉ। ଆଉ ଠାକୁର ବୁଲିବାକୁ ଯାଉନ।
କୁର
ଏ ଟିକେ ପୁରୀ ଜଗନ୍ନାଥ ଅଛନ୍ତି ସେମିତି ଯିବ
ହଁ ମୁଁ ଯାଇଚି ଛୋଟବେଳେ, ଛୋଟବେଳେ ଯାଇଚି ଥରେ ଯାଇଚି। ମାନେ ମୋ ଜାଣିିବାରେ ଛୋଟବେଳେ ଯାଇଚି ଥରେ ଯାଇଚି।
ଜଗନ୍ନାଥ ଠାକୁର।
ମୁଁ ମୁଁ ବୋଧେ ହେଇଥିଲି ବୋଧେ ଅ କୋଉ ଶ୍ରେଣୀ ପଞ୍ଚମ, ଚତୁ, ତ୍ରୁ ୟ କି ଚତର୍ଥ ଶ୍ରେଣୀରେ ପଢ଼ୁଥିଲି ଯାଇଚି। ପୁରୀ ଯାଇଥିଲି ଆଉ ଆଉ ଯାଇନି ଯିବି ଏଥର ଏଇଥର ରଥଯାତ୍ରା ଦିନ ଯିବୁ ବୋଲି ହଁ ରଥଯାତ୍ରା ଦି ଦିନ ଯିବୁ ବୋଲି ଚାଲିଚି ଆମ ଯୋଜନା।
ରଥଯାତ୍ରା ଯାଇ କଣ କରିବ ଥାଏ ବଡଦାଣ୍ଡରେ ମୁଁ ମିଳି ମେଞ୍ଚେ ଲୋକ
ସେଠି ଆମର ଆମର ସେଠି ସର୍ବତ ଆଉ ଭୋଜନ ଆଉ ପାଣିର ଯୋଉଁ ବ୍ୟବସ୍ଥା ଯୋଉ ଦେଖିଥିବେ ଆପଣ ଭିଡ଼ିଓ ଥିଲା ବେଳେ ଯେତେବେଳେ ପାଣି ଯୋଉ ସ୍ପ୍ରେ କରନ୍ତି। ଏଇଟା ଆମର ଏଇ ତିନଟା ଏଇ ତିନଟା ପରିବାର ଅଛି ସେ
ତମେ ଯାଇ ଲୋକଙ୍କୁ ପାଣି ଦବ ସର୍ବତ୍ ଦବ। ଆଉ ମୁଣ୍ଡ ଫୁଣ୍ଡ ଟିକେ ବୁଲିଲା ଟା ବସେଇକି ସଡ କରିବ ଆଉ। ଖାଦ୍ୟ ବି ଦବ?
ସାହାଯ୍ୟ କରିବୁ ଆଉ ହଁ ଖାଦ୍ୟ ଦିଆହେବ।
ଭଲ କଥା
ଆଉ ପାଣି ପାଣି ଯୋଉ ସ୍ପ୍ରେ କରିବ କରାହେବ
ପାଣି ବି ସ୍ଫେ କରିବ ଯୋଉ ହଁ ସେ ଟାଇ ଖରା ହେଇଥାଏ ଜଗନ୍ନାଥ ଆସନ୍ତି ତାପରେ ବଳଦ୍ର ତାପରେ ସୁଭଦ୍ରା ମା ତୁମେ ସେଏତା ଅବଢା ଖାଇଚ ନା?
ନା ମୁଁ ମୁଁ ତ ଏଇ ଯାଇଥିଲି ଛୋଟବେେଳେ ସେ କଣ ହେଇଚି କଣ ନାହିଁ ମୁଁ ଯାଇ ମୁଁ ତ ଜାଣିନି କିନ୍ତୁ ହେଲେ ଏତିକି ଜାଣିଚି କିନ୍ତୁ ହୁଁ ହୁଁ। କିନ୍ତୁ ଏତିକି ଜାଣିଚି ବୋହୁତ ଭଲ ଲାଗେ କାଳେ।
ହଁ ଜଗନ୍ନାଥ ପ୍ରସାଦ ବୋହୁତ ଦାମେ ସେଠି ଗୋଟେ ବଜାର ବସେ ସେଟା କୁହନ୍ତି ଆନନ୍ଦ ବଜାର ସେଠି ଠାକୁରଙ୍କ କତିରୋ ନୀତି ଆସି ସାଇଲା ପରେ ସେ ଲୋକମାନଙ୍କୁ ଦିଆଯାଏ ସେଠି ଲୋକମାନ ସେ ଯୋଉ ଅବଡା ଟା ଦିଅନ୍ତି ସେଟାକୁ ଯଦି ନେଇକି ତୁମେ ଘରକୁ ଆସିବ ଅନ୍ଧାର ସ୍ଥାନରେ ଯଦି ଖି ଖୋଲିବ ଭୂତ ପ୍ରେତ ସବୁ ଆସିକି ଖାଇ ଯାଆନ୍ତି କା ସିଏ କାହିଁକି ଖାଆନ୍ତି ନା ଆ ତାଙ୍କ ଖାଦ୍ୟ ଯଦି ସିଏ ଖାଇବେ ପୁ ଜଗନ୍ନାଥଙ୍କ ପ୍ରସାଦ ତାଙ୍କୁ ମୁକ୍ତି ମିଳିଯାଏ ସେଇ ସେଇଥିପାଇଁ ଖାଇକି ଖାଇଦିଅନ୍ତି ଆଉ ସେଥିପାଇଁ ଏକେଲା ଯଦି ଯାଉଥିବ ଆପଣଙ୍କ ପ୍ରତ୍ୟ ଅବଢା ନେଇକି ପଛକୁ ଅନେଇବନି। ଯଦି ପଛୁ ଅନେଇବ ଭୂତସ୍ତ ବସିକି ଖାଇବ ଆଉ ଯଦି ତୁମେ ତାକୁ ଦେଇ ଦେଇକି ପଳେଇବ ଯଦି ରହିଲ ତମକୁ ସେ ଅଟକେଇଦବେ ଆଉ ଯଦି ଯିଏ ଯଦି ଛାଡି ଦେଇକି ପଳେଇବ ସେ ଖୁସି ହେଇକି ତମକୁ ଆଶୀର୍ବାଦ ଦେବେ। ଏଇଆଉ।
ହଁ।
ସେଇଥି ପାଇଁ ଏକେଲା କେବେ ହେଟିକି ଯିବନି ଆଉ। ଆଉ ଠାକୁରଙ୍କ ପାଖରେ ଗୋଟେ ଖାଦ୍ୟ ବି ନଷ୍ଟ ହୁଏ ଜଗନ୍ନାଥ ବି କହିଛି କି ଜଗନ୍ନାଥଙ୍କ ପାଖୁକୁ ଯଦି ତମେ ଇଛା କରିବ ପଇସା ଥିବ ଯାଇପାରିବନି ଯେପର୍ଯ୍ୟନ୍ତ ସେ ତୁ ଡ଼ାକି ନାହାନ୍ତି ତମକୁ ତୁମେ ଯାଇ ପାରିବ ନାଇ କୁହନ୍ତି ଗୋଟେ ଙ୍କ ଡୋରି ଟାଇପରେ ଅଛି ତାଙ୍କ ଡୋରି ଯେପର୍ଯ୍ୟନ୍ତ ଲାଗିନି ତୁମେ ଯାଇପାରିବ ନାହିଁ ତାଙ୍କ ଇଛା ଯେତେବେଳେ ହବ ସେ ତମକୁ ଡାକିବି ଯିବ ଆଉ।
ଭକ୍ତି ଥିବା ଦରକାର ଆଉ।
ହଁ ଭକ୍ତି ଥିବା ଦରକାର। ପଇସା ପତ୍ର ଥାଇକି ବି ଯାଇ ହବନି ମୋର ଗୋଟେ ସାଙ୍ଗ ସେ ଗାଡି କରିକି ଯାଉଥିଲେ ଜଗନ୍ନାଥ କତିକି ଦେଖିବେ ବୁଲି। ସିଏ ଯାଇଚନ୍ତିଯେ ଅଧା ବାଟରେ ତାଙ୍କ ଗାଡ଼ି ପଂଚର ହେଇଗଲା। ସିଏ ଆଉ ଯାଉପାଇଲେନି।
ତାଙ୍କର ନଥ୍ ଡୋରି ଲାଗି ନଥିଲା।
ହଁ। ଯେପନ୍ତ ଜଗନ୍ନାଥଙ୍କର ଲାଗିନି କେଇ ଯାଇପାରିବେନି ଯାହା ହଉ ତମର ଲୋକ ଯିବ ତୁମେ ଲୋକଙ୍କୁ ସାହାଯ୍ୟ କରିବ ରଥଯାତ୍ରରେ
ହୁଁ।
କିଛି ଲୋକ ଭଲ କାମ କରିବୁ ଆଉ। ଆଉ ଜଗନ୍ନାଥଙ୍କର ଯୋଉ ଉପରେ ଲାଗେ ପ ପତକା ପତିତ ପାବନ ସେଟା ଡେ ପ୍ରତିଦିନ ଚେଞ୍ଜ ହୁଏ। କିଏ ଗୋଟେ ଲେ ଲୋକ ଅଛି ପ୍ରତ୍ୟେକ ଦିନ ଉପରକୁ ଚଢିକି ସକାଳେ ଲାଗେ ସନ୍ଧ୍ୟା ବେଳେବି ଲାଗେ ଚେଞ୍ଜ ହୁଏ। ଆଉ ତାଙ୍କର ଯୋଉ ଖାଦ୍ୟ ସବୁ ଅବଢା ଯୋଉଥିରେ ରଟା ରନ୍ଧାଯାଏ ଷାଠିଏ ଗୋଡ଼ାରେ ଡେଲି ପ୍ରତିଦିନ ତିଆରି ହେଇ ସାରିଲା ପରେ ଲୋକମାନେ ଖାଆନ୍ତି ଆଉ ଘରୁକୁ ନିଅନ୍ତି। ଖାଇସାରିଲା ପରେ ଜଗନ୍ନାଥ ଙ୍କର ପ୍ରତିଦିନ।
ମୁଁ କାଳେ ଶୁଣିଥିଲି ତାଙ୍କର ଯେତେବେଳେ ରନ୍ଧା ହୁଏ ସେତେବେଳେ କାଳେ ସାତଟା ସାତଟା ମାଠିଆ ଥୁଆ ହୁଏ କିନ୍ତୁ ଏଟା ତଳ ମାଠିଆଟା ଲେଟେର୍ ଏ ଖାଦ୍ୟଯା ପ୍ରସ୍ତୁତ ହୁଏ, ଉପର ମାଟିଆଟା ଆଗେ ପ୍ରସ୍ତୁତ ହେଇଯାଏ ଏଇଟା କଣ ସତ କଥା?
ହଁ ଯେତେବେଳେ ଚୁଲିରେ କରନ୍ତି ପୁରୋହିତ ମାନେ ପୁରା ସାତଟାଆଙ୍କ ଗୋଟେ ଗୋଟେ କରି ସାତ ତେଟା ହାଣ୍ଡିରେ ଥୁଆଯାଏ ପ୍ରସାଦ କିନ୍ତୁ ଯେତେବେଳେ ଚୁଲି ପାଖରେ କଣ ଅଛି ତଳଟା ଆଗେ କୋଉଟା ରନ୍ଧି ରାନ୍ଧି ରାନ୍ଧି ହବା କଥା ତଳଟା କିନ୍ତୁ ସବୁ ସର୍ବ ପ୍ରଥମେ ଉପରେ ରନ୍ଧା ହେଇଯାଏ। ତାପରେ ଉପର ଆଡ଼ୁ ତଳ ପର୍ଯ୍ୟନ୍ତ ହୋଇଥାଏ। ଜଗନ୍ନାଥଙ୍କ ମହିମା ଆଉ।
ମହିମା ଆଉ ଆଉ ଆମର ଯେମିତି ପତିତ ପାବନ ପତିତ ପାବନ ଯେମିତି ଗୋଟେ ଆଡ଼କୁ ଆଉ ଗୋଟେ